ହଁ ହ୍ୟାଲୋ!
ଆଜ୍ଞା।
କଣ କରୁଛ ଏବେ?
ଏ ବସିଛି ଆପଣ?
ହୁଁ। ମୁଁ ଟିକଏ ଯାଇଥିଲି ବିଲଆଡ଼େ ତଳି ଫଳି ପଡ଼ିବାର ଥିଲା ତ ସେଥିପାଇଁ ନା ଘରକୁ ଆସିଛି। ଆଉ ତମର ଚାଷ କାମ କେମି ଚାଲିଛି?
ହଁ ଚାଷ କାମ ତଳି ପକା ହେଇଛି ଏବେ ଏଇ ଦି ଚାରି ଦିନ ହବ ତଳି ମାନେ ବିଲରେ ଦେଇଛନ୍ତି ସବୁ ଆଉ ବାହ
ଆଚ୍ଛା ଆଚ୍ଛା। ଟ୍ରାକ୍ଟରରେ ଚାଷ କରୁଛ ନା ବଳଦରେ ହ୍ୟାଲୋ! ହ୍ୟାଲୋ! ହ୍ୟାଲୋ! ମୁଁ କହିଲି ଟ୍ରାକ୍ଟର ରେ ଚାଷ କରୁଛ ନା ବଳଦରେ?
କଣ କହିଲେ?
ଟ୍ରାକ୍ଟର ରେ ଚାଷ ହଉଚ ନା ବଳଦରେ?
ଆମ ଟ୍ରାକ୍ଟରରେ।
ଅ ହ। ଟ୍ରାକ୍ଟରରେ ଚାଷ କରୁଛ ବିଲ ରୋଇବ ନା ବୁଣିବ?
ଉଁ ମୁଉଁ ଜାଣିନି ସେ ବାପା ମ କରିବେ।
ଆଚ୍ଛା ଆଚ୍ଛା ସାରା ଫାର ଆଣିଲଣି?
ସାର ହଁ କିଣା ହେଇଛି କିଛି ଦିଆହଇନି ଆଉ।
ହଁ ହଁ ବିଲ ଜମି ପ୍ରସ୍ତୁତି ହେଲେ ରୁଆବେେଳକୁ ପଡ଼ିବ ଆଉ।
ହଁ।
ହୁଁ।
ଆପଣଙ୍କର ସବୁ ରୋଇ ସାରିଲେନି?
ନାଇଁ ନାଇଁ ଏବେ ରୁଆ ହେଇନି ତଳି ଫଳି ପଡିଚି ଇ ପୁଣି ଆହୁରି ଧାନ ଗଜା ହଉଚି।
ଓ ହୋ।
ଆଜି ବି ଏବେ ଟ୍ରାକ୍ଟର ପ୍ରସ୍ତୁତି ହେଉଛି ଧାନ କିଛି ବୁଣା ହେବ ଗୋଟେ ବିଲ। ନୂଆ ମାଟି କାମ ହେଇଥିଲା ଯେ ହେଠି ଟ୍ରାକ୍ଟର ପଶିବନି ବୋଲି ବୁଣା ହବ। ଏ ଘଳିଆ ଆଉ।
ଆଉ ଖାଇସାରିଲେନି।
ହଁ ଏଇନା ଯାଇଥିଲି ବିଲକୁ ଆସିକି ଖାଇଲି ପରା।
ଆଛା।
ହୁଁ। ହଉ।
ଆଉ ଘରେ ସମସ୍ତେ ଭଲ?
ହଁ ସମସ୍ତେ ଘରେ ଭଲ ଅଛନ୍ତି ତମ ଘରେ?
ହଁ ଆମ ଘରେ ବି ସମସ୍ତେ ଭଲ ଅଛନ୍ତି।
ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଗଲେ ବାପା ମା ମୁଁ।
ହଉ ହଉ ହଉ।
ଆପଣଙ୍କର।
ଆମ ଆମର ବଡ଼ ଫ୍ୟାମିଲି। ମୁଁ ମୋର ହଁ। ବଡ଼ ଫ୍ୟାମିଲି ମୋର ପୁଅ ଅଛ ପୁଅ ଝିଅ। ସ୍ତ୍ରୀ ସମସ୍ତେ।
ଆଚ୍ଛା। ଆଉ କଣ ଖାଇଥିଲେ?
ଏବେ ସେଇ ଛତୁ ଭଜା ପଖାଳ। ଶାଗ ଭଜା ବାଇଗଣ ପୋଡ଼ା। ଏନ୍ତି ହେଇକି କି ପଖାଳ ଦିଟା ଖାଇଦେଲି ଆଉ।
ଆଚ୍ଛା।
ହୁଁ ତମ ଘର କୋଉଠି?
ଆମ ଘର ଏଇ ଆମ ଯାଜପୁର।
ଯାଜପୁର କଉ ଜାଗା?
ଆମର ଡ଼ୁବୁରୀ।
ଆଚ୍ଛା ଠିକ ଅଛି ହଉ ହଉ ତମର ତ ପ୍ଲାଣ୍ଟ ଏରି ଆମର ଏଠି ଭୁବନ।
ଆଛା ହଁ ଆମର ଏପଟେ ପ୍ଲାଣ୍ଟ ଜାଗାଟା। ଆମରଏ ପଟେ।
ତୁମର ପପର ଡୁବରି।
ହଁ ପ୍ରପର ଡ଼ୁବୁରୀ।
ଆଚ୍ଛା ହଉ ହଉ ଡୁବୁରୀ ରେ ତ ହାଟ ହୁଏ।
ଏଟା ଗୁରୁବାର ହୁଏ।
ହୁଁ ବହୁତ ବଡ଼ ହାଟ ହେଇ ଯାଏ।
ହଁ।
ହୁଁ। ଆଉ ଆଜି କୁଆଡେ ଯାଇନ?
ହଁ ଆସିଚି ଏଇ ଗୋଟେ ଭାଇ ଆସିଚି ବାହାରୁ ଆଉ ଜବ କରୁଚି ବାହାରେ ତ। ସିଏ ଆସିଚି ତାକୁ ଟିକେ ଆସିଚି ଏଇ ଆମ ଯାଜପୁର। ମାନେ ପହଁଞ୍ଚେଇ ଦବାକୁ ଆଉ। ସେ ଏଠି ପଢେ ତ ପଢେ ସେଠି ବି ଚା ଜବ ବି କରେ।
ତ ସେ ଏବେ ଆସି ନେଇ ରଖିକି ଆସିଚୁ ଆଉ ମୁଁ ଆସିଥିଲି ଆକୁ ଟିକେ ଏଠି ପହଁଞ୍ଚେଇବାକୁ ଆଉ।
ହଁ ଠିକ ଅଛି ତାଙ୍କୁ ସେ ଟ୍ରେନ ରେ ବୋଧେ ଯିବେ ଆଉ?
ହଁ ଟ୍ରେନ ରେ ପଳେଇବେ ମାନେ ଗୋଟେ ସେ ତା ଇ ଇ ଭାଇ ଆସିନଥାନ୍ତା ଆଉ ଗୋଟେ ପିଲା ଆସିଥାନ୍ତା। ତା ସିଏ ଯଦି ପଳେଇ ଆସିଥାନ୍ତା ସେଠୁ ତାହେଲେ ସେ ଏଠି କାମ ଟା ମାନେ କା ରହି ଯାଇଥାନ୍ତା ତ ୟାଙ୍କୁ ପଠେଇଲେ ଗୋଟେ ପିଲା ଟାକୁ ନେଇ ଆସିଛି ତାର ବାପା ଡେଥ ହେଇଗଲେ ତ।
ହୁଁ।
ମାନେ ସିଏ ତା ଥ୍ରୋରେ ଯାଇଥିଲା ବାହାରକୁ କାମ କରିଆ ପାଇଁ ସେଥିପାଇଁ ୟାକୁ ପଠେଇଚନ୍ତି ଇଏ ଆ ସହିତ ଆସି ଛି କାଲି ତାକୁ ଆମେ ଛାଡି ଦେଲୁ। ତା ଭାଇ ସହିତ ଏବେ ଗାଁ ରେ ଗୋଟେ ଭାଇ ଥିଲା ଯୋଉ ଭାଇ ସହିତ ସେ ପଳେଇଲା ତାର।
ହୁଁ।
ପୁଣି ଯିବେ ତାଙ୍କର କଥା ହେଇକି ଆଉ।
ଆଚ୍ଛା ଆଚ୍ଛା ଏଇ ଗ୍ରୁପରେ କେବେ ଜଏନିଂ କଲେଣି?
ଗ୍ରୁପ ରେ ହେଇଯିବ ମାସେ ଭଳିଆ ହେଇଯିବ।
ଇନକମ କିଛି କଲଣି?
ନା ମୋର ଯୋଉ ମାସେ ହେଲାଣି ମାତ୍ର ଯାହା ପେମେଣ୍ଟ ଟା ପ୍ରୋସେସିଂରେ ହିଁ ଅଛି। ପେମେଣ୍ଟଟା ମୋର ଆସୁନି ଜମାରୁ ଖାଲି ସେଇ ଦି ଟଙ୍କା ହିଁ ଆସିଛି। ଦି ଟଙ୍କାରୁ ଆଉ ଆସୁନି ଆଉ ପ୍ରୋସେସିଂରେ ହିଁ ପଡିଛି।
ହୁଁ ହୁଁ। ସିଏ ଆସିବ ଆଉ ଆମ ସେମିତି ଝିଅର ସିମିତି ପ୍ରୋସେସିଂରେ ଆଠ ଦଶ ହଜାର ଅଛି ତାକୁ‌ କୁ ବି ମିଳିନି। ତାର ଭେରିଫିକିସନ ଚାଲିଚି ଭେରିଫି କିସନ ହେଲେ ମିଳିବ ପେମେଣ୍ଟ ହବ ଆଉ।
ତମ ଝିଅ ବି ଏଇ ଆପ ରେ କଥା ହଉଚନ୍ତି?
ହୁଁ ହୁଁ ହୁଁ।
ଆଚ୍ଛା।
ଆମ ଝିଅ ଏଇ ଆପ ରେ କଥା ହଉଚନ୍ତି ଆମ ଜ୍ୱାଇଁ ଆମ ପୁଣି ହିଁ ଆଉ ଗୋଟେ ଝିଅ ଯାହାର ମ୍ୟାରେଜ ହେଇଚି। ତମର ଏବେ କଣ ପଢାପଢି ଚାଲିଚି ନା କଣ କରୁଚ?
ନା ମୁଁ ଆଁ ମାନେ ମୋର ପଢା ଚାଲିଚି ତା ସହିତ ଜବ ବି କରୁଚି। ଆମର କ ମୁଁ ବା ମୁଁ ଆମର ଏଠି ବିଶାଖାପାଟାଣାରେ ଥିଲି ଏଠି ଆମର ଜ ମ୍ୟାନେଜର ଥିଲି। ମାସକୁ ମିଳୁଥିଲା ସେ ଅଠେଇଶି ଆଡେ ମିଳୁଥିଲା। ଆ ବିଶାଖା ବାସ୍ ପାଟାଣା ରୁ ଟ୍ରାନ୍ସଫର ହେଲା ଏବେ କଟକ ରେ ଏଇ ଦି ଦିନି ଛାଡିକି କଟକ ଯିବି ଆଉ। କଟକରେ ଆମର କମ୍ପାନୀ ଅଛି କଟକରେ ମୁଁ ସୁ ପରଭାଇଜର ଥ୍ରୋ ରେ ରହିବି ବୋଧେ ଆଉ। ସୁପରଭାଇଜର ର ରେ ରହିବି ସେଇ ମିଳିବ ସେ ଅଠର ବାଇଶି ମିଳିବ ଆଉ।
ଆଚ୍ଛା ହଉ ଯାହା ମିଳୁ ପଛେ ଗାଁରେ ଏ ଭଲ ବାହାରେ ଯୋଉଟା ତିରିଶି ମିଳିବ ସେ ଟା ଆମ ଇ ଏଇ ଓଡ ଓଡ଼ିଶାରେ ତାର ଫିଫ୍ଟି ପରସେଣ୍ଟ ମିଲିଲେ ବି ଲାଭ ଅଛି।
ହଁ। ସେ ବାହାରେ ଯ ମାନେ କୋଉ ଦିନ କୋଉ ଅସୁବିଧା ହେଲେ ବି ଯାଇ ଆସି ହେଇ ପାରିବନି ଟିକେଟ ଭାରି କଷ୍ଟ ଏଠି ମିଳିବା ମାନେ ମୁଁ ତ ନାଇଁ ବସ ରେ ଯିବା ଆସିବା କରେ ଟ୍ରେନରେ ନୁହଁ ତ ବସୁ ଟିକେଟ ବି ମି ବାହାର ନା ତ ଏ ଘରେ କଣ ହେଲେ ଯାଇହବନି ଏଠି କଟକରେ ହେଲେ ଆରାମସ ଯିବ କେତେବେଳେ ପହିଲେ ରାସ୍ତା
ଆଛ ଆଛା ଠିକ୍ କାହିଁ ତମର ପ୍ଲାଣ୍ଟ ଏରିଆ ସେଠି କଣ କିଛି ଜବ ହେଲାନି
ପ୍ଲାଣ୍ଟ ମାନେ କଣ କହିଲେ ମୁଁ ସବୁ ମାନେ ମୋର ଏବେ ଡିପ୍ଲୋମା ଚାଲିଛି ଫାଏନାଲୀ
ହୁ
ତା ସାରଟଫିକେଟ ମିଳିଗଲେ ଭାବୁଥିଲି ପ୍ଲାଣ୍ଟ ପ୍ଲାଣ୍ଟ ପକେଇବା ପାଇଁ ଯୋଉ ଆମର ଏମ୍ପ୍ଲ ପାଇଁ କିଛି ପକେଇବା ପାଇଁ ଖୋଜୁଥିଲି ଯେ ଆ ଟି ଆଇ ନହେଲେ ଡିପ୍ଲୋମା ସାର୍ଟିଫିକେଟ ଭାଗୁଛନ୍ତି ନାଁ ତ ଆଉ ଏଇଟା ୟାର ଫାଇନାଲ ୟେର୍ ଏଇଟା ସରିଗଲେ ମୁଁ ସାଟିଫିକେଟ ମିଳିବତ ମୁଁ ପକେଇବି ଆଉ
ନାଇଁ ନଁ ଦୁନିଆଡ଼ୁ ଦୁନିଆ ଲୋକ ଆସିକି ପ୍ଲାଣ୍ଟରେ ତମେ ରହୁଛନ୍ତି ବହୁତ ଡେଭଲପ୍ କଲାଣି ଡୁବୁରୀ
ହଁ ତ ଏ ଗୋଟେ ପ୍ଲାଣ୍ଟ ଟାଟା ଜିନ୍ଦଲ ନୀଲାଞ୍ଚଳ
ବହୁତ ପ୍ଲାଣ୍ଟ ହୁ ଉ ଗାଁ ରେ ଚିହ୍ନା ପରିଚିତ ଥିବ ସିଏ ଟିକେ କରିପାରିବ ଆଉ
ହଁ ଦେଖିବା ଯଦି ମାନେ ଏବେ ମୋର ମିଳିବ କହୁଛନ୍ତି ଅଠର ଆଡେ ମିଳିବ କହୁଛି ସେଠି ମାନେ କଟକରେ ତାପରେ ଭାଇ ଏ ମ୍ୟାନେଜର ହେଇଯାଇଛି ତାଙ୍କର ମାସକୁ କେତେ ଲକ୍ଷ କି ଦେ ଲକ୍ଷ୍ୟ ମିଳୁଛି ମାସକୁ ତାପରେ ସେମାନେ ଭାଇ କହିଲେ କଣ ନା ମୁଁ କଥା ହେଇଯିବି ଆଉ ଦି ମାସ ଦି ମାସ ରହିଯା ଦି ମାସ ପରେ ମୁଁ ତୋର ଆ ଆ ବଢେଇଦବି ପେମେଣ୍ଟ ସେଇ ଚବିଶ ପଚିଶ ପ୍ଲସ କରିଦେବି ତର ଆଉ ଏମିନ୍ତି କହିଲେ। ବୋଲି ହଉ ଠିକ ଅଛି ଆଉ ମୁଁ ଖାଲି ଆସିଥିଲି ଘରକୁ ଏଇ ଭାଇ ବାହାଘରଥିଲା ତ ଆସିଥିଲି ମୋ ମାମୁ ପୁଅ ଭାଇ ବାହାଘର ଥିଲା ତ ଆସିଥିଲି ଟିକେ ମ୍ୟାରେଜୁ କାଲି ପଅ ପ ର ଦିନ ସରିଲେ ମ୍ୟାରେଜ ତ ମୁଁ ସୋମବାର କି ମଙ୍ଗଳବାର ଦିନ ଯି ପଳେଇିବି ଆଉ
ବାପା କଣ କରନ୍ତି?
ବାପା ଏଇ ପ୍ଲାଣ୍ଟ ଜାଆନ୍ତି ପା ଟାଟା ପ୍ଲାଣ୍ଟ
ଏଇମ୍ପ୍ଲୋଇି ନା ଭେ ଭେଣ୍ଡର
ଭେଣ୍ଡରରେ ଅଛନ୍ତି ଏମ୍ପ୍ଲୟ ହେଇ ନାହାନ୍ତି
ଭେଣ୍ଡରରେ ଏତେ ସୁବିଧା କିଛି ନଥିବ ବୋଧେ
ନା ଏମିତି ଏଠି ସୁବିଧା କହିଲେ ଆଉ ସେଇ ତ ବେଣ୍ଡରେ ଯାହା କାମ ଆସୁଛି ସେ କରୁଛନ୍ତି ଆଉ
ହୁ ହୁ ପିଅର ଦୋସରା ଭେଣ୍ଡର ଦୋସରା
ହଁ ଆପଣ ଜବ୍ କରୁଛନ୍ତି
ନାଇଁ ନାଇଁ ମୁଁ ମୁ କଣ୍ଟ୍ରାକ୍ଟ କରେ ଯେ ସେ ସେ କଣ୍ଟ୍ରାକ୍ଟରେ ଆମ ଏଇ ଯେଉଁ ଦି ବର୍ଷ ହେଲା ବନ୍ଦ ହେଇଗଲାଣି ଏବେ ମୁଁ ଘରେ ଅଛି କିଛି କରୁନି ମାଇଣ୍ଡ ମେକ ଅପ କଣ ଗୋଟେ କରୁଛି କରିବି ବୋଲି ଯେ କିଛି ଟେ କରେଇହଉନି କି କରି ହେଉନି ଟେନସନ୍ ଭିତରେ ମଣିଷ ରହୁଛି ଏଇଆ
ଆହା
କୋଉଠି ସଟା ଆଉଟୁ ହଉନି ଚାଷ ଫାସ କରି ଏତେ ଦିନ ହେଲା ଘରେ ନାଁ ଚାଷ ଫାସ ଚାଷ କରିକି ଘରେ ରହୁଛି ଆଉ
ହୁଁ ଏବେ ହଁ ଏବେ ତ ଚାଷ ସିଜିନ ଟା ଏବେ ଆସ ଆସିଲା ବର୍ଷା ଦିନ ଆଉ
ହୁଁ ବର୍ଷା ଦିନ ଏବେ ଆସିଲେ ଏତ ତ ସୁପର ଏଲଲିନ ବର୍ଷା ଆସିଛି ଚାଷ ବି ଏତେ ଭଲ ହବ ନାହିଁ। ଯେଉଁମାନେ ବି ଚାଷ କରିଥିବେ ଏତେ ଲାଭବାନ ହେବେ ନାହିଁ।
ଆ ଆଉ କାଲି ତମ ଆଡେ ବର୍ଷା ହେଇଥିଲା?
ହଁ ହେଇ କାଲି ବର୍ଷା ହେଇଥିଲା ଅଳ୍ପ ମାହରେ ହେଇଥିଲା ବିଶେଷ ହେଇନଥିଲା।
ଆମ କାଲି ଦିଟା ବେଳୁ ହଉଛି ସାଢେ ପାଞ୍ଚଟା ଯାଏ ହେଲା।
ହଁ ଆମର ସେମିତି ହେଇଛି ବର୍ଷା ଯେ ଏତେ ଜୋର ନୁହଁ ଅଳ୍ପ ହାଲକା ଝିପିଝିପି ଟିକେ ହେଲା।
ଆମ ଆଡେ ଖାଲି ଜୋର ହେଇଛି ବର୍ଷା।
ହଁ ଆମ ପଟେ କିନ୍ତୁ ହେଇ ତମପଟେ ତ ଦେଖାାଯଉଥିଲା ଜୋର ହଉଥିଲା। ଆମ ପଟେ ଅଳ୍ପ ହାରରେ ହେଉଥିଲା। ଏତେ ଭଲ ହଉନଥିଲା। ଆଉ କେତେବେଳେ ଫେରିବ?
ମୁଁ ହେବ ଏଇ ସାଢେ ଦଶଟା ହେଇଛି ସେଇ ଏଗାରଟା ସାଢେ ଏଗାରଟା ବେଳକୁ ବାହାରିବି ସେଠୁ ଆଉ।
ହଉ ବା ହଉ ହଉ ବାଇକରେ ଯାଇଛ?
ଆଜ୍ଞା।
ହଉ ଦଶ ମିନିଟ୍ ତ ହେଲାଣି ଝିଅ ଦଶ ମିନିଟ୍ ହେଇଗଲା।
ହଉ ରଖୁଛି ତାହେଲେ।
ହଁ।